ହୁଁ
ହଁ ସାଙ୍ଗ କଣ କରୁଛୁ?
ହେ ଏଠି ବସିଥିଲି ତୁ?
ମୁଁ ବେନା ଖାଇକି ଆସିଲି ବସିଥିଲି ଏଠି ଆଉ।
ଓହୋ କଣ ଖାଇଲୁ?
ମୁଁ ଖାଇଲି ଭାତ ଅଣ୍ଡା ଭୁଜିଆ ଡାଲି। ଆଉ ଆଳୁ ଭଜା ଏମିତି ଖାଇଲି ସବୁ ଆଉ ତୁ କଣ ଖାଇଛୁ?
ହଁ ମୁ ହଉଛି ଭାତ ସନ୍ତୁଳା ଆଳୁ ଭଜା ଆଉ ସୋୟାବିନ୍ ଆଳୁ କଷା।
ହୁଁ ହୁଁ କଣ ପଖାଳ ନା ଗରମ?
ପଖାଳ ଗର ଆ ଖରା ଏମିତିକୁ କିଏ ଗରମ ଖାଇବ।
ହଁ ସେଟା ବି ତୁ ଗୋଟେ ଖରା ଏତେ ଜୋର ହଉଛି ଗରମ ଖାଇବା ପାଇଁ ଆଉ ଇଚ୍ଛା ବି ହଉନି।
ହଁ
ଆମେ ତ ତିନି ଟାଇମ ଆଙ୍କ ପଖାଳ ଖାଉଛୁ ଆଉ ଗରମ ଆଉ ଗରମ କିଏ ଖାଇବ ଆମେ ସେଥିପାଇ ତିନି ଟାଇମ ଆଙ୍କ ପଖାଳ ଖାଉଛୁ।
ରାତିରେ ବି ଖାଉଛି ପଖାଳ? ହଁ ସେମିତି ହଉଛି ଗରମ ଆଉ। ହୁ।
ଯୋଉିଦିନ ଇଚ୍ଛା ହେଉଛି ରୁଟି ନହଲେ ଗରମ ଭାତ ଏମିତି ଖାଇ ଦଉଛି ନହେଲେ ପଖାଳ ଖାଉଛି।
ଆଉ ତମ ଆଡେ କେତେ ଡିଗ୍ରୀ ଖରା କି?
ଆମ ଆଡେ ତ ଏଇଆଡେ ଚଉରାଳିଶ ଡିଗ୍ରୀ ନା କେତେ ଚଉରାଳିଶ ନା କେତେ ଗୋଟେ ଏମତି ଅଛି ନା କଣ।
ଆଜି ଟିକେ ତ ହଁ ଆଜି କାଲି ଅପେକ୍ଷା ଆଜି ବି ବହୁ ଜୋରରେ ଖରା ହଉଛି।
ହଁ ବା ଖରା ତ ପୁରା ବାହାରୁକୁ ବାହାରିଲେ ଖାଲି ଦେହ ହାତ ଖାଲି କେଞ୍ଚିିକେଞ୍ଚି ହେଇଯାଉଛି ଆଉ। ହଁ
ଘିମିର ତା ସାଙ୍ଗରେ ପୁରା ଜଲୋଇ ଯାଉଛି।
ଆଉ ତମ ସେ ପଟେ ଖୁଦୁୁରୁକୁଣିହୁଏ ନା?
ଖୁଦୁରୁକୁଣି ହଁ ହୁଏ।
କେମିତି ହୁଏ?
ଆମର ଖୁବ୍ ହଁ ମୁଁ କରେ।
ହଁ ହଁ।
ଆମର ମାନେ ଆମ ସାହି ରେ ଆମ ଗାଁ ଟ ତ ଅଳ୍ପ ଛୋଟ ଗାଁ ଟେତ ମାନେ ଏମିତି ମାନେ ପ୍ର ପ୍ରତ୍ୟେକ ସାହି ରେ ହୁଏ ମାନେ ପ୍ରତ୍ୟେକ ସାହି ରେ କିଏ ଘରେ ଘରେ କରନ୍ତି ଆଉ କିଏ ମାନେ କିଛି ଝିଅ ମିଶିକି ଗୋଟେ ଜାଗାରେ ଯୋଉ ଅଛି କୋଠ ଘରେ କରନ୍ତି। ଏମିତି ମାନେ ଯୋଉ ମୂର୍ତ୍ତି ମାନେ ସମସ୍ତେ ପଇସା ଆଦୟକରନ୍ତି ହଜାରେ ହଉ ପାଶହ ହଉ ଏମିତି ପଇସା ଆଦାୟ କରନ୍ତି ତାପରେ ଯଉ ସେ କଣ କହିଲୁ ମୂର୍ତ୍ତି ତିଆରି ହୁଏ ଉଁ ତାକୁ ମାନେ ଆମେ ମାନେ କଣ କହିଲୁ ପୁରା ଲାଷ୍ଟ ମାସ ଟାଙ୍କର ଲାଷ୍ଟ ପୁରା ପୂଜା କରାଯାଏ ସେଇ ଯୋଉ ମୂର୍ତ୍ତ। ଟାକୁ ମାନେ ମାନେ କିଛି କିଛି ଗାଁରେ ତ ମାନେ ପ୍ରତ୍ୟେକ ରବିବାର କୁରବିବାର ପୂଜା କରାଯାଏ ହେଲେ ମାନେ ଆମର ମାନେ ଏଠି ପୁରା ଲାଷ୍ଟ ପାଳିକୁପୂଜା କରାଯାଏ ଆଉ। ତମର?
ଆମର ବି ସେମିତି ଏପଟେ ହୁଏ ସେମିତି ଯୋଉ ଅଛନ୍ତି ଗୁରେ ଗୁରେମାନେ ଆମର ଏଇଠି ଦିଟା ଜାଗାରେ ମାନେ ଗୋଟେ। ଗୋଟିଏ ଗାଁ ରେଦିଟା ଦିଟା ଜାଗାରେ ହୁଏ। ମାନେ ହେପଟ ସାହି ରେ ଗୋଟେ ଜାଗାରେ ଏମିତି କରନ୍ତି ଗୋଟେ କୋଠ ଘର ଅଛି ସେଇଠି କରନ୍ତି। ଆଉ ଏପଟେ ସେମିତି ଯୋଉ ଆମର ଗୋଟେ ମଣ୍ଡପ ଟେ ଅଛି। ଆମେ ସେଇଠି ସବୁ କରୁ। ସେଇଠି ସବୁ ଆମର ଏମତି ଆମ ତ ସେମି ତମର ତୁ ଏମିତି କହୁଛୁ ତମର ମାସ ଟାଙ୍କ ପୂଜା ଆମର ସେମିତି ହୁଏନି ଆମର ଖାଲି ସେ ମାସରେ ଯୋଉ ଯୋଉ ରବିବାର ଚାରିଟା ଆସିବ ସେଇ ଚାରିଟାରେ ପୂଜା କରା ହଏ ଆଉ। ମାନେ ଚାରିପାଳି କି ନହେଲେ ପାଞ୍ଚ ଇଏ କରନ୍ତି ସେଇ ତା ପୂର୍ବ ପାଳି ଦି ପାଳି ତିନି ପାଳି ନହେଲେ ଦି ପାଳି ଏମିତି ଯୋଉ ଆଣନ୍ତି ଛୋଟିଆ ମୂର୍ତ୍ତି ଆଣିକି ଆସନ୍ତିି ତାଆଗେ ସେଇ ଛୋ ଛୋଟିଆ ମୂର୍ତ୍ତି ଟାକୁ ପୂଜା କରନ୍ତି। ତାପରେ ବଡ ମୂର୍ତ୍ତି ପାଇଁ ମାନେ ଦେଇଦେଇଥିବେ ବରାଦ ମାନେ ତିଆରି କରିବା ପାଇଁ ଯୋ ମିସ୍ତ୍ରୀ ମାନଙ୍କୁ। ଆଗରୁ ଦେଇେଇଥିବେ ତାପରେ ଯୋଉ ଲାଷ୍ଟ ପାଳି ଦିନ ସବୁ ମୂର୍ତ୍ତି ଆଣିକି ସେଠି ରଖି ବଡ ମୂର୍ତ୍ତି ଆଣି ଇଏ କରେ ମୂ କଣ ଖୋଲନାହାନ୍ତି ଆମେ ସବୁ ଏମତି ସକାଳୁ ଗାଏ ଯିବୁ ଯିବୁ ଫୁଲ ଚୋରି କରିକି ଆଣିବୁ।
ହୁଁ।
ତାର ଖୁଦୁରୁକୁଣିମାନେ ତ ଖାଲି ଯାହା ଫୁଲ ଚୋରି ଆଉ ନୁଇଁ
ହଁ ରାତିରୁ ରାତିକୁରୁ ରାତି ବା ବାରଟାଗୋଟରେ ଉଠିକି ଯିବୁ ଫୁଲ ତୋଳିକି ଆଣିବୁ ମାଳ ବସିକି କରିବୁ
ରାତିରେ ଯିବୁ ଫୁଲ ତୋଳିକି ଆଣିବୁ ତାପରେ ମାଳା କରିବୁ। ଏ ଫୁଲ ତ ଯାହାେଲେ ସେଇଦିନ ତ ଦେଖିବୁ ରହିବନି ବି ସକାଳୁ ଯଦି ତମେ ଯିବ ଫୁଲୁ ଟେ ରହିନଥିବ ସେଥିପାଇଁଆମସବୁବେଳେ ରାତିରେ ଯଉଫୁଲ ଚୋରି କରିକି ଆଣୁ ଖୁବୁରୁକ୍ମଣୀମାନେଫୁଲ ଚୋରିୀଣି ଆଉ କଣ ଏନ୍ ସବୁ ଫୁଲ ଚୋରି କରିକି ଆଣୁ ତାରେ ମାଳ ଫାଳ କରିକି ସବୁ ଇଏ କରୁ ତାପରେ ଏମତି ସବୁ ଏଇଠି ଯଦି କଣ ସଜା ସୁଜି ହେଇନଥିବ ସେ ସବୁ ସଜାସୁଜିକଲା ଭିତରେ ଏମିତି ବାରଟାଗୋଟେ ବାଜିଯାଏ। ଆଉ ଏଇ ଯୋଉ କଣଗୁରେ ଯୋଉ ଭାଇ ମାନଙ୍କ ପାଇଁ ଏଟାପୂଜା କରାଯାଏ ସେଇଟା ଆମର କଣକାଠି କଣ କାଠି ଏଟା କରନ୍ତି ମୋତେ ମୁଁ ମନେ ନାଇ ଥି ସେ ସେ କାଠିଟାକୁ ସାତନା ସାତଥ ମାନେ ସାତଟା ଏମିତି ଭାଙ୍ଗିକି ତାକୁ। ଆମେ ଯୋଉ ଯାଉ ବାଳୁଙ୍ଗା ପୂଜା କରି ଗାଧୋଇ ପାଧେଇକି। ସେଇଠି ବାଳୁଗାଁ ପୂଜା କରିଯିବୁ ତାପରେ ସେଇଠି ଯୋଉ ବାଳୁଗାଁ ଗଛରେ ସେମିତି ଗଣ୍ଠି ପକେଇବୁ ଆଉ ସେଇ ସା ସାତଟାଯାଙ୍କ କଠ୍ କାଠି ଗେଞ୍ଜିକି ଭାଇମାନଙ୍କ ପାଇଁ ମାନେ ସେ କେମିତି ଭଲରେ ରହିବେ ତାଙ୍କ ମଙ୍ଗଳ ରହିବେ ସୁସ୍ଥ ରହିବେ ଆମେ ସବୁ ପୂଜା ଫୂଜା କରିକ ଆସୁ। ଶୁ ଆଉ ରାତିରେ ଏମିତି ସବୁ। ଯୋଉଠି ହୋଉଥୁବ ସେଠି ସବୁ ଶାଢୀ ଫାଢୀ ପିନ୍ଧିକି ଯାଇକି ହେଟି। ସବୁ ମାନେ ଭୋଗ ଫୋଗ ନେଇକି ସେଠି ପୂଜା କରୁ ତାପରେ। ବହି ପଢୁ ବହି ପଢିକି ସବୁ ଭୋଗ ଫୋଗ ତିଆରି କରୁ ସେଠି ପ୍ରସାଦ ବି ହେଇଥିବ ସମସ୍ତେ। କେତେ ଖାଇବେ ଗାଁ ବାଲା ନ ହେଲେ। ଯୋଉମାନେ କରୁଥିବେ ସେମାନେ ଖାଇବେ ପ୍ରସାଦ ଏମତି ସବୁ କରିକି ତା ପରେ ନାଚ ଗୀତ କରିକି ଆସୁ ଘରକୁ ଆଉ।
ତୁ ବହି ପଢୁ?
ନାଇଁ ବହି ତ ମୁଁ ପଢେନି କିନ୍ତୁ ସେଇଠି ଯୋଉମାନେ ଅଛନ୍ତି ସେମାନେ ବହି ପଢନ୍ତି ଆମେ ସବୁମାନେ ଭୋଗ ଫୋଗ କରିବାରେ ସାହାର୍ଯ୍ୟ କରୁ ଆଉ।
ଉଁ ହୁଁ।
କାଲି ସବୁ ଭୋଜି ଫୋଜି ହେଇଥିବ ଅରୁଆର୍ଣ୍ଣ। ଅରୁଆର୍ଣ୍ଣ ଡାଲମା ଖଟା ଏମିତି ସବୁ ହେଇଥିବ ସବୁ ଖାଆ ପିଇ କରିବେ ଆଉ।
ଉୁଁ ହୁଁ ତମର ଭୋଜି ବି ତା ହେଲେ କରୁଚ ନା।
ହଁ ମାନେ ପୁରା। ପୁରା ଗାଁ ଟାଙ୍କ ପାଇଁ କରନ୍ତିନେହିଁ ମାନେ ସେମିତି ସେଇ ପାଖ ଆଖରେ ଯେତିକି ମାନେ ଯୋଉ ମାନେ। ପୂଜା କରି ଆସିବେ ତାଙ୍କ ସାଙ୍ଗରେ ଯଦି କିଏ ଆସିବେ ତାଙ୍କୁ ଆଉ କଣ ମନା କରିହବ କି।
ହୁଁ।
ସେଇଥିପାଇଁ ସେମାନଙ୍କ ପାଇଁ କରାହୁଏ ଆଉ।
ଓହୋ ତମର ମାସଟା ଯାକ ପୁଣି ରବାରକୁ ରବିବାରେ ବି ପୂଜା କରାଯାଏ ଆଉ।
ହଁ ତୁ ଯେମିତି କହିଲୁ ତମର ମାସଟାଆଙ୍କ ପୂଜା କରାଯାଏ ଆମର ସେମିତି ହୁଏନା ଆମର ଖାଲି ପ୍ରତ୍ୟେକ ରବିବାର ଦିନ। ପୂଜା କରାହୁଏ ଆଉ।
ନାଇଁ ନାଇଁ ଆମର ମାସଟା ଯାକ ପୂଜା କରାଯାଏନି ଆମର ପୁରା ଲାଷ୍ଟେ ମାନେ ଲାଷ୍ଟେ ରବବାରେ ଯୋଉ ଲାଷ୍ଟେ ପାଳି ସେ ଲାଷ୍ଟ୍। ତ ପାଳି ଦିନ ହିଁ କେବଳ ପୂଜା କରାଯାଏ।
ଓହୋ।
ଉଁ ଶେଷ ରବିବାର ଦିନ ଶେଷ ପାଳିରେ ଆଉ।
ହଁ ଆଉ ଭସାଣୀ ତ ଯୋଉଦିନ କରିବେ ସେଦିନ ଏମିତି ଆଣିବେ ଧରିକି ବକ୍ସ୍ ଫକ୍ସ୍ ଗୋଟେ ଗାଡିରେ ପୁରା ନଦୀ ନୁଦା କି। କରିଦେଇ ଥିବେ। ତାପରେ ଯୋଉ ଯୋଉମାନେ ସବୁ ସେଇ ଭସାଣି ରେ ଝିଅ ମାନେ ଯେତିକି ସବୁ ଥିବେ ତାଙ୍କ ମାନଙ୍କ ପାଇଁ ଗୋଟେ ଗୋଟେ ତୈଲିଆ ଆଣିଥିବେ ବାହାରି।
ହୁଁ।
ତୈଲିଆ ନହେଲେ ନାଲି କପଡା ଯୋଉ ମୁଣ୍ଡରେ ବାନ୍ଧିକି ନାଚିବା ପାଇଁ। ସବୁ ଆଣିଥିବେ ଭାରି ଏମିତି ସବୁ ନାଚ ଫାଚ କରି ପୁରା ଗାଁ ଟା ବୁଲୁ ଆଉ ତାପରେ ଭସାଣି କରିକି ଆସୁ ଆଉ।
ଓୋହ ଭସାଣି ବି ଭଲ କର।
ହଁ ଭସାଣି ତ ସବୁ ଥର ଏମିତି ହୁଏ ଆଉ ଏଇ ବର୍ଷ ତ ମୁଁ ଆଉ ରହିନଥିଲି କେ ପଳେଇଥିଲି ଗୋଟେ ଜାଗାକୁ। ଆସିପାଇଲିନି ଭସାଣିକି ଆସିପାଇଲିନି କି ଯୋଉ ମାନେ ପୂଜାରେ ବି ରହିପାଇଲିନି ଆଉ।
ତାହେଲେ ଏବେ ତମର ଟିକେ ବଡ ଆକାରରେ କରୁଚ ଆଉ।
ହଁ।
ଆମର ବି ସେମିତି ହଉଛି ହେଲେ ମାନେ ଏମିତି ମାନେ ଏ ବର୍ଷ ଆମର କୁର୍ତ୍ତି ସମସ୍ତେ କରି ଦେଇଥିଲେ ଗୋଟେ ଗୋଟେ କୁର୍। କୁର୍ତ୍ତି କରି ଦେଇଥିଲେ ଡିଜେ ଆଣିଥିଲେ ଭାରି ବା ଯୋଉ ପ୍ରଶେସନ୍ କରୁଥୁଲେ ଆଉ।
ହୁଁ ସେମିତି ଆମର ସବୁଥର ତୈଉଲିଆ ଆଣିୁଚନ୍ତି ନହେଲେ କୋଉଦିନ ଏମିତି କପଡା ଫପଡା ଆଣିୁଚନ୍ତି ନହେଲେ। ଡେସ୍ ଫେସ୍ ଏନ୍ତି ଆଣିକିି ଇଏ କରୁଚନ୍ତି।
ହେଲେ ଯୋଉ ତମର କଁ କହିଲୁ ଗୋଟେ କଣ ଗୋଟେ ଏକ୍ସ ଅଥୁଲା ମ ମୋର ମନେ ପଡୁନି ଆଉ ଭୋଜିଟା କରୁଚ ଯାହା ତମର ଟିକେ ଏକ୍ସଟ୍ରା ଯାହା ହଉ ଭୋଜି କରୁଚ ଆ ଦୋଉଚ ଠାକୁରଙ୍କ ପଇସାରେ।
ହଁ।
ହୁଁ।
ଆରେ ସବୁ ଆଣିକି ଫୁଣି ଯୁ ଯାହାର ବି ସେଠି ଯଦି କଣ ଏନ୍ତି ସବୁ କରନ୍ତି ଗୀତ ଯଦି କିଏ ଗାଇବା ପାଇଁ ଚାହିଁବେ ସେମତି ଗାଆନ୍ତି ଫାଆନ୍ତି ଇଏ କରନ୍ତି ଆଉ।
ଆଉ ତମର ଏ ବର୍ଷ କଣ କରିବ କହୁଚ? ଫୁର୍ତି ନାଁ ଡ୍ରେ ତୋଇ ଯାଇବ ନା କଣ କରିବ?
କଣ?
ମୁଁ ଅଲି କଣ ଡ୍ରେସ ଆଣିବ ଏଥର ଯୋଉ ହଉଚି ଗ୍ରୁପ ମିଶିକି ନାଁ ଯୋଉ ହଉଚି ଗାମୁଛା ଆଣିବ ହାରି?
ଦେଖିବା ସେଇ ଖୁଦୁରୁକୁଣୀ ମାନେ ଯୋଉ ଆମର ତ ସେନ୍ତି ଗୋଟେ ଗ୍ରୁପ କରଦେଇଚନ୍ତି ସେ ଖୁଦୁରୁକୁଣୀ ଟିମ୍ ରେ ସେଇଟା ଦେଖିଆ ସେଇଥିରେ କଁ କରିବେ ଆଉ।
ଓହୋ। ଓହୋ।
ଏନ୍ତି ସବୁ କରି କରୁଚନ୍ତି ଆଉ।
ହଁ ଖୁଦୁରୁକୁଣୀ ତ ପୁରା ଧୁମଧାମ ଆଉ।
ହଁ ଏଠି ଦିଟା ଜାଗା ରହୁଚି ମୋର ତ ଦିଟା ଆଙ୍କ ଜାଗାରେ ଏନ୍ତି ଚିହ୍ନା ଅଛି ଯେ ମୁଁ ଏ ପୂଜାରେ ବି ଯିବି ସେ ପୂଜାରେ ବି ଯିବି ସେମାନେ ଦେ ଦିଟା ଆଙ୍କ ପୂଜାକୁ ଯାଇକି ମୁଁ ଭୋଗ ଦେ ଦେଇକି ଆସିବି। ସିଏ ଫୁଣି ଭସାଣି କି ସେମିତି ମତେ ସେମାନେ ବି ଡାକିବେ କହିବେ ନାଇଁ ଆସ ତମ ସାଙ୍ଗରେ ଆମେ ଫୁଣି ସେମିତି ଖୁଦୁରୁୁକୁଣୀ ପୂଜା ସରିବ ତା ଦଶ ବାର ଦିନ ପରେ ଆମେ ଯାଉ ପୁଣି ବୁଲିବା ପାଇଁ। ମାନେ ଏନ୍ତି ଯଦି କୁଆଡ଼େ ଏନ୍ତି ଧର ତ ଘ ଟଗାଁ ହେଲା ନହେଲେ ଏନ୍ତି ପୁରୀ ହେଲା କପିଳାସ ହେଲା ଅ ଏନ୍ତି ସବୁ ବୁଲି ଯାଉ ଆଉ।
ଓ ସେଇ ଯୁଗରେ ପଇସା ଦଉଥୁଲୁ କାଲି ଯା ବୁଲି ଆଉ।
ହଁ ବୁଲି ଯାଉ ନହେଲେ ବୁଲି ଯାଉ ଭୋଜି କରୁ ଏମିତି ସବୁ କରୁ ଆଉ।
ଓହୋ। ଏବେ ତ ଯୋଉ ମାନେ ଖରା ଯେତେ ଜୋରେ ହଉଚି ପୁରୀ ପଲେଇବ ସବୁଠୁ ବେଷ୍ଟ।
ହଁ ସମୁଦ୍ର କୂଳରେ ଖାଲି ବସିକି ରହିବ।
ହଁ।
ଆଉ ଆସିବା ପାଇଁ ଇଚ୍ଛା ହବନି ତ। ଆନ୍ତ ଏଇଥର ପୁରୀ ଯାଇନଥିଲୁ ପୁରୀ ଯିବୁ ବୋଲି ଭାବୁଥୁଲୁ ଯେ ଆଉ କଇଲୁ ଏଇନା ମାନେ ପଇସା ଟିକେ ଏନ୍ତି ଅଳ୍ପ ଥିଲା ବୋଲି ତ ଅପେଲିନି ଆଉ ଏ ଯାଇଥିଲୁ ହାରି ଏଥର କଁ କଇଲୁ ଯୋଉ ଢେଙ୍କାନାଳ ନାହିଁ ଗୋଟେ ୱାଟର ପାର୍କଟେ?
ହୁଁ ହୁଁ।
ସେଇଠିକି ଆମେ ଏଥର ଯାଇଥିଲୁ ଆଁ ତା ପାଣିରେ ପୁରା ଏକାଥରେ ପାଞ୍ଚ ଛଅ ଘଣ୍ଟା ଆମେ ଡେଇଁ ଡେଇଁ ଡେଇଁ ଡେଇଁ ଆଇଚୁ ତା ପରଦିନ ଆସି ସମସ୍ତେ ଥଣ୍ଡା ଜରରେ ପଡିଚୁ।
ହୁଁ ସେ ନଉଚି କେତେ?
ଏଁ ସେଟା ତ ଯୋଉ ଆମେ ଯୋଉ ଥର ଯାଇଥିଲୁ ସେଥର ଗୋଟେ ଅଫର ଥିଲା ମାନେ ଯୋଉ ଶହେ ଅନେଶୋତ ନା ଅନେଶୋତ ଟଙ୍କାରେ ଯୋଉ ଟିକେଟ ଥିଲା ମ। ଏନ୍ତି ଯୋଉ ଅଧିକ ଗରମ ଏ ଯୋଉ ଅଧିକ ଗରମ ତ ନୁହେଁ କଁ ଗଟେ ଏନ୍ତି ପ ଥିଲେ ଗୋଟେ ଅ ଫର୍ ଦିଏନି ସେଇଟା ଆମେ ସେଇ ଟାଇମରେ ଯାଇଥିଲୁ ଯେ ଆମୁକୁ ସେନ୍ତି ଅଫର ଇଏ ଅଥିଲା ଆଉ।
ଓହୋ ଅଫର କରଥିଲ ତାହଲେ ହଁ ଅଫର ଥିଲେ ତ ଭଲ ଅ ଫେରେ ଚାଲିଲେ କମରେ ମିଳିଯିବ ଆଉ।
ନହେଲେତ ତାଟିକେଟଟା କେତେ ଦୁଇଶହ ଅନେଶତ ଏମିତି କେତ ଗୋଟେ ନଉଚି।
ହୁଁ ହୁ।
ଜଣାନାହିଁ ଯାହଉ ୱାଟର ପାର୍କଟା ଯାହାେଲେବି ତମେ ଯିବ ମାନେତ ଯାହାଲେବି ପାଞ୍ଚ ଛଅଘଣ୍ଟା ଖେଳି ଖୁଳାକି ଆସିବ ସେଇ ଅନୁସାରେ ନଉଚି ତମ ପଇସା ଆଉ।
ପୋଲଟା ବୋଧେ ଛୋଟନା କଣ?
ନାଇଁ ନାଇଁ ସେଇ ୱାଣ୍ଡରେଲା ହେଟା ବଡ଼ନା ଆଉ ଢେଙ୍କାନାଳ ଯୋଉଟା ଅଛି ହେଇଟା ଟିକେ ମାନେ ଛୋଟ କହିବାକୁ ଗଲେ ଆଉ।
ହଁ ସେଇପା କଉଚି ଭୁବନେଶ୍ଵର ୱଣ୍ଡର୍ଲରୁ ଟିକେ ଛୋଟ ହବ ବୋଧେ।
ହଁ ହଁ ସେଇଠି ଛୋଟ ହବ ଟିକେ।
ହଁ।
ତ ଢେଙ୍କାନାଳବି ଅଛି ସେଇରେ ସବୁ ବୁଲାବୁଲି କରିବା ପାଇଁ ମାନେ ଗୋଟେ ମାନେ ଏଠି ଯୋଉ କରନ୍ତି ମାନେ ରହିବା ପାଇଁବି ଜାଗା ଅଛି ସେଠି ସବୁ ପାର୍କ ଫାର୍କବି ଅ କିଛି ବୁଲାବୁଲି କରିବା ପାଇଁ ମାନେ ଭଲ ଜାଗା ଅଛି ଆମେ ଖାଲି ଯାଇଥିଲୁ ୱାଟର ପାର୍କକୁ ଆଉ ସିଆଡ଼େ ଯାଇନୁ ଆଉ।
ଓହୋ ହୋ ହୋ।
ଏମିତି ଅଛି ଆଉ।
ହୁଁ।
ହଉ ତାହେଲେ ମୁଁ ରଖୁଚି ପରେ ଲଗେଇବି ଆଉ।
ହଁ ହଁ।